ବସ୍ ଯାଉଚି ମୁଁ କହିଲି ବସ୍ ଯାଉଚି ବସ୍ ଯାଉଚି କି?
ନାଁ।
ଆ ଦହି ଗଲା ଓହୋ। କଣ କରୁଚୁ?
ମୁଁ କହିଲି କାଲି କୋଉଠି ଥେଲୁ ଘରେ ଥେଲୁ?
ଆରେ କାଲିବା ବର୍ଷା ହେଉଥିଲା ଯିବାର କଣ କାଲି ଆପାର୍ଟମେଣ୍ଟ ରେ ଶୁଭୁନି ଶୁଭୁଚି?
ହୁଁ ହଁ ଶୁଭିଲା ଏବେ। କହିଲି କାଲି
ଆରେ ସୁୁଭୁନି କ୍ଲିଅର ଟିକେ ଝରକା-ଝରକା ପାଖେରେ କଥା ହ ଝରକା ଆଡେ ମୁଁହ କରି।
ଆରେ ଶୁଭୁନି ବା କଥାଟା ଭଲସେ।
ହାଲୋ।
ହଁ।
କହିଲି ସିଏ ମୋତେ କଲ୍ କରିଥିଲା।
କିଏ?
କିଏ ତୁ ଜାଣିଚୁ।
ହଁ ହଁ ତାପରେ କଣ ହେଲା?
ତାପରେ ସିଏ ମୋ କଲ୍ ଉଠେଇଲେନି। ହଁ। ଆରେ ସେ ଉଠେଇଥିଲେ ସେ କହିଥାନ୍ତେ ଆସେ ବୋଲି ଆଉ ମୋ ପ୍ରୋବ୍ଲେମ୍ ବିଷୟରେ କଣ କହିବି ତାଙ୍କୁ
ଆରେ ମୁଁ ଜାଣିନି ମତେ ଡାକିଚି ବୋଲି ହେଲା ସେ ଡାକିଥିଲା ତାପରେ ଚିନୁ ଭାଇ ଯେମିତି କହିଲେ କହିଲେ ସେ ଡାକିଥିଲା ଆସେ ଯିବା ମୁଁ ସେଠୁ ବିଶ୍ୱାସ କଲିନି ମୁଁ କହିଲି ନା ମ ସିଏ ମତେ ଡାକୁଚି କୁଆଡୁ। ଡାକିଥିଲା ଆଉ ସେଇଠୁ ଗଲା ଗଲାଠୁ ସେଠୁ ମତେ କହିଲା କହିଲା ତୁ ନଥିଲୁ ଯେ ତତେ ଡାକିଥିଲି ଏମିତି କହିଲା
କିଏ କିଏ ଯାଇଥିଲେ?
ମୁଁ ଆଉ ଡେଙ୍ଗା ଡେଙ୍ଗା ଦିଟା ଆଉ ଥିଲେ ତା ବାପା ତା ବୋଉ ସିଏ ଆଉ ଆଉ ତା ଭଉଣୀ ଥିଲେ ଆଉ
ଏଇ ଯୋଉ ଝିଅଟାର ବାପା ମାଁ ତ ଥିଲେ। ଝିଅ ଝିଅର ବାପ ମାଁ?
ହଁ ତା ବାପା ମାଁ ଅଛନ୍ତି।
ହୁଁ ତାଙ୍କର ଆସିଲେ କଣ କହିଲୁ ବାହାଘର ସଇଲା ପରେ ସବୁ ଆସିବେ।
ତାଙ୍କ ଘର ଲୋକ?
ଉଁ।
ତ କଣ ତାଙ୍କ ଘର ଲୋକ। କହିଲି ତାଙ୍କ ଘର ଲୋକ କି?
ହଁଁ ମୁଁ ଜାଣିନି ଭଲ ସେ ତାଙ୍କ ସହିତ ଆମେ କଥା ହେଇନି କାହା ସହିତ।
ହୁଁ।
ଆଉ କଣ ଖାଇଲ?
ଖାଇଲୁ କହିଲା ବିରିୟାନୀ ଖାଇବା ଆସେ ଯେ ମୁଁ କହିଲି ନା ମତେ ଏ ଯୋଉ ଆମେ ଏବେ ଆଇଁଷ ଫାଇଁଷ ଖାଉନୁ ସେଠୁ ସାଧା ମିଲ୍ ଆଣି ଖାଇଲୁ ଆଉ
ଭୋଜି କରି ନଥିଲା କି?
କରିଥିଲେ କିନ୍ତୁ ବର୍ଷା ହେଲା ତ ହଇରାଣ ହେଇଗଲେ ସମସ୍ତେ ଘରେ। ତାଙ୍କର ମାନେ ଟିକେ ଛୁଟ ତାଙ୍କ ଛୁଟ ଘରଟା ନୁହଁ କି ଜାଗ ହଉନି।
ହୁଁ ଓ
ହୁଁ ଆମେ ପଳେଇଆସିଲୁ ସେଠୁ ହୁଟେଲ ରେ ଖାଇକି ପଳେଇଆସିଲୁ। ବର୍ଷା ତ ନାଦିଲା କହନି କୋଉ ହଇରାଣ ହେଇକି ଆସିଚୁ ସନ୍ଧ୍ୟାରେ ପହଞ୍ଚିଲୁ। ଆଉ ତାଙ୍କର କଣ କରିଥିଲେ ମୁଁ କି ଆଣିଲି ଆମେ ତ ଖାଇନୁ ପଳେଇ ଆସିଲୁ ତାର ରନ୍ଧା ବଢା ହେଇକି ସବୁ ଥୁଆ ହେଇଥିଲା।
ଏଞ୍ଜୟେ କଲ?
ଉଁ?
ଏଞ୍ଜୟେ କଲ?
ଏଞ୍ଜୟେ କଣ ଟା ମ ଏଜୟେ କିଛି ନାହିଁ।
ଆଉ? କୋଉ ମନ୍ଦିରରେ କି?
ଏଟା କଣ ଗୋଟେ କେଜାଣି ମୁଁ ଘର ଆଡ଼େ ଆଉଛି ଅନା ତୁ ଏଇଠୁ ବାହା -ବାହାରେ ବସିଥା ହେଲା। ହାଲୋ। ତୋ କଥା ଟା ଚେଁ ଚାଁ ଚେଁ ଚାଁ ଶୁଭୁଚି।
ହଁ କହ।
କହିଲି ତୋ କଥା ଟା ଚେଁ ଚାଁ ଚେଁ ଚାଁ ଶୁଭୁଚି ତୁ ବାହାରେ ବସ ମୁଁ ଯାଉଚି ଘର ଆଡ଼େ ସିଆଡ଼େ କଥା ହବା। ଭଲ ସୁବିଧା ମିଳୁଛି କଥାରା ଯଦି ଆସିବନି ପଇସା କଟିଯିବ। ବାହାରକୁ ଆସିଲୁ?
ହଁ କହ।
ହୁଁ ହୁଁ। କାଲି ଫାଷ୍ଟ ମୁଁ ଖାଲି ଯିବାର ନଥିଲା ହେଲା ଶିବା ଯୋଉ ଇଏ ମ। ଏଇ ଯୋଉ ଆର ସାହିରୁ ଡେଙ୍ଗା ଡେଙ୍ଗା ଯିଏ ଡେଙ୍ଗା ଟା ମ। ଅଣ୍ଡା ଠୁ। ସିଏ କହିଲା କହିଲା ଆ ଯିବା ଆଉ। ହ ଉଁ?
ସେ କହିଲା?
ହଁ। ଆ ମ ଗଛ ଆଡ଼େ ପଳେଇଆ ଶୁଭୁନି ଭଲସେ ଆ।
ଶୁଭୁନି?
ହଁ ଶୁବିଲା ଶୁବିଲା।
ଆଉ
ହୁଁ।
କେତେବେଳେ ହେଲା ବାହାଘର?
ବାହାଘର ତାଙ୍କର ଯାଇକି କେତେବେଳେ କିହିଲୁ ଆମକୁ ଆମକୁ ଦଶଟା ବେଳୁ ଡାକୁଥିଲା ହେଲା ହେଟୁ କହିଲା ଦଶଟା ବେଳ କୁ ଆସିବ ଆଉ ବାହାଘର ହେତେବେଳକୁ ସାର୍ଟ ହବ ଆଉ। ଦେଖିଲା ବେଳୁ ସେ କଁ କହିଲୁ ଦଶଟା ବେଳୁ କଣ ପାଇଁ ଡାକୁଥିଲେ କହିଲୁ ଦଶଟା ବେଳୁ ଡାକୁ ଥିଲେ ଆମେ ଆଇକି କିଣାକୁଣି ତା ପାଇଁ କରିଥାନ୍ତୁ ଇଏ କରିଥାନ୍ତୁ ସେଇରା ଟିକେ ସାହାଯ୍ୟ କରିଥାନ୍ତୁ ଆଉ।
ଅହ
ଆଜି ଦୁଇ? ହଁ।
କେତେବେଳେ ହେଲା ଟୋଟାଲି ବାହାଘରଟା?
ବାହାଘର ଯାଇକି ହେଲା ଏ ଗୋଟେ ବେଳକୁ ଗୋଟେ ବାହାଘର ହେଲା ହେଲେ ହେଲା ଯେ ଯାଇକି ସାଢ଼େ ଦିଇଟା ରେ ସାଇଲା। ଆମକୁ ଡାକିଲୁ ଦଶଟାରେ କହିଲା ଦଶଟାରେ ଆସିବ। ଆମେ ଆଇକି ହେଠୁ ପହଞ୍ଚିଲୁ ହେତେବେଳେ ହେତେ ବାରଟା ବେଳକୁ। ତାଙ୍କୁ ଉଠେଇଲୁ ହେଟୁ ବସ ଷ୍ଟାର୍ଟ ହେଲା ସବୁ ସେଇଠୁ ହଁ। ନେଇଗଲା? ହଁ ହଁ ଆଉ। ହଁ ଆମେ ବେଶୀ ପିଉନୁ କି, କହିଲେ ଆମେ ବେଶୀ ପିଉନୁ କି? ହୁଁ। ବିୟର ପିଉ। ଏଇ ଯୋଉ ମୋଟା ପ୍ରାଣୀମ ହଁ। ହଁ। ଯାଉଛି। ହାଲୋ ଟିକେ ଲାଇନରେ ଥାଆରେ। ହାଲୋ। ଆରେ ହିଆଡ଼େ ସିଆଡ଼ୁ ସବୁ ଡାକୁଛନ୍ତି ଯେ ରହ ଟିକେ, ଟିକେ ଲାଇନ୍ ରେ।
ହ ହୁ ହୁ ହୁ ହୁ।
ଆଉ ଶୁଖୁଆ ଫୁକୁଆ ପୋଡ଼ିକି ଆଣୂନୁ ତୁ। ହାଲୋ।
କହ।
ହଁ ତାପରେ, ବାଟା ଗୋଟେ ବେଳୁକୁ ତ ବାହାଘର ଷ୍ଟାର୍ଟ ହେଲା। ହେଲା।
ହଁ।
ଆ ଦିଟା ଯାକ ଭେଡ଼ା ଭଳିଆ ହଉଛନ୍ତି। ଏଠି ଗୋଟେ ଥିଲା ପୁର ପୁରହିତ ହେଲା ଯେ ବ୍ରାହ୍ମଣଟା ହେଲା। ତୁ କାଳିଆଟା, ସେଇଠୁ ମନ୍ଦିର ଫନ୍ଦିର ପଡ଼ୁଥିଲା ସେଇଠୁ ମୁଁ ଭିଡିଓ କଲ୍ ରେ, ଯୋଉ ଆକୁ ହେଇଯିବ ଏପଟେ ଯୋଉ ଏନ୍ଦରା ଦିଟା ହେ ଦି ଭାଇ ମୁଁ। କେଁଦେଲା ତାକୁ? ତାଙ୍କଠୁ ଭିଡିଓ କଲ୍ ଦେଖୁଛି ଆଉ, ଏମିତି ବାହାର ତାଙ୍କର ରହୁଛି ବୋଲି ଆଉ। ହେଠୁ ପୁରହିତ ଦେଖିଦେଇ କହୁଚି ଆରେ କଣ ଭିଡିଓ ବନଉଚୁ ଏଇ ଭିଡିଓ କଣ ବନଉଚୁ।
ହେ ହେ, ତା ଭା
ମୁଁ କହିଲି କଲ୍ ରେ କଥା ହଉଚି ନା ଭିଡିଓ ବନଉଚି, ଚିନୁ ସେଠୁ କହିଲା, କଇଲା କଲ୍ ରେ କଥା ହଉଚି ନାଁ ଭିଡିଓ ବନଉଛି। ଭିଡିଓ କଣ ବ ସେଠୁ ତାପରେ ସେଠୁ ପଛରେଠୁ ତାଙ୍କୁ ଯେତେଳେ, ସିନ୍ଦୂର ପିନ୍ଧା ପିନ୍ଧି ହେଲେ।
ହଁ।
ସେତେବେଳକୁ ଭିଡିଓ ବନେଇଲା ସେଠୁ ଚିନୁ ଆଉ। ସେଠୁ ପୁରୋହିତ ଦେଖି ଦେଇଛି, କହୁଚି କହୁଚି, ପଛରେ ହେଠୁ ପୁରୋହିତ ଆସିଲା। କହିଲା ଏଇ ପୁଅ ଭିଡିଓଟା ସବୁ ଡିଲେଟ୍ କରିଦେ ସବୁଗୁରା ଭଲ ଭଲ, ନହେଲେ ଯା ମୋବାଲ ଟା ନେଇ ପାରିବୁନି ଆଜି, ଏମତି କହିଲା ଦାଲୁକି।
ଡ ଡରିଲା?
ଡରିଲା ହେଠୁ ଚିନୁକୁ ଚି ହେଠୁ ଚିନୁକୁ ହାତ ବଢ଼େଇଲା ମୋବାଇଲ ଟା ଏନ୍ତି। ଚିନୁ ହେଠୁ ମୋ ମୋବାଇଲଟାକୁ ଆଣିଲାହାରି, କ କଣ ମ କଣ ଭି କଣ ଭିଡିଓ ଫିଡିଓ ଡିଲେଟ୍ କରିବୁ ଏନ୍ତି ଚିଲେଇକି କହିଦେଲା। ଏମିତି ହେଲା। ଚିନୁ ତା ପରେ ହେଠୁ କହିଲା, ବାପା ବାପା ସୋମ୍ବାର ଧନ୍ଦା ଧନ୍ଦା ପରା। ଆଉ ବଟ ଡିଲେଟ କରିଦମ ମୁଁ ଭଲ କଥା ବୁଝିଥିଲି ହେଠୁ
ଆରେ ସେ ଇଷ୍ଟାଗ୍ରାମ ରେ ଦେଖିଦେଇ ଚିକି ଭାଇରାଲ ହେଇଯାଉଚି ପୁରହିତ ଭିଡିଓ ଟାବି।
ନା ସେ କୋଲା ସେ କହିଲା ଆମ ଆମ ବ୍ରାହ୍ମଣ ଜାତିରେ ମାନେ ଏନ୍ତି ବିନା ଡ୍ରେସ ପେଣ୍ଟ ପିନ୍ଧି ପୁନ୍ଧାକି ଏତେ ମାନେ ଇଏ ରେ କରନ୍ତିନି, ମୁଁ ଯାଇତାଇକି କରଚି ବାହାଘରଟା। ଆଉ କେତେ ସେମାନେ କେତେ କଣ କରି କରନ୍ତି, ହେରା ଯଦି କିଏ ଦେଖିବ ହେଠୁ ମତେ ନିର୍ଯାତନା ମିଳିବ ଏମିତି କହିଲା।
ଯା ଅତୁକ୍ତି କହିଲେ ହେଲେ ଛାଡିବନି ସିଏ।
ନାଁ ଆମକୁ ଆମକୁ କୁଆଡେ ଛାଡ଼ିବୁନି, ଆମେ ତ ଆଖି ରେ ଡିଲେଟ କରିଦେଲୁ, ଡିଲେଟ ଫାଇଲିରେ ସବୁଅଛି ହେଲା। ସେ ଜାଣିପାରିଲାନି ହଁ। ତା ପରେ ଡିଲେଟ ଫାଇଲରୁ ଫୁଣି ଆଣିକି ରଖଥିଲୁ ପୁର ତା କହିଲା ତା ବା ହାତ ଦେ ତା ହାତ ଝଡା କ ହେିଲା ସେ ଡାହା ଯଉ ଡା ହାତ କହିଲା ସେ ବାଁ ହାତ ଟା ଦଉଛି ଏ ଯଉଟା କହିଲା। ଏଇଏସାଇ ଜାଣିନି ବାଁ ହାତ ମ ତ ଗୋଟେ
ତା କହ ସେ କହନି ତାଲେ ପୁରା ହେଇଥା ଏପଟେ ସେ ମନ୍ତ୍ର ପଢ଼ି ପଢ଼ି ହସୁଛି ପୁରହିତ ତାଙ୍କୁ ଦେଖିକି ଅମିିତ ହସିଲା। ହଁ ପା କମେଡି ବାହାଘର
ଫାଇନାଲ୍ ବାହା ହେଲା ଆଉ।
ହୁଁ କୁହନହିଁ ଏଇଟା କିମିତି ପାଗଳ ହେଉଛି।
କଣ ହଉଛି?
ସେ କହିଲୁ ଫଟୋ ଆସ ଟିକେ ଫଟୋ ଉଠେଇେ ଆ ଦିଟା କ ପୁରା ହଉଛନ୍ତି ଚୋରଙ୍କ ଭଳିଆ ହଉଛନ୍ତି ଫଟୋ ଉଠେଇବାକୁ ମୁଁ କହିଲି ସେପଟେ ପଟେ ଟିକେ ଠିଆ ହଉନ। ମାନେ ସେ ପଛ ଆଗପଛ ଏମିତି ଲୁଚା ଲୁଚି ଠିଆ ଫୋଟ ରଖି ଛାଡ଼ିଥିଲି ନା ଆଉ ଟିକେ ଛାଡିନି।
ତୁ ଏଇଟା ଇନଷ୍ଟାଗ୍ରାମ୍ ଷ୍ଟୋରି ପକେଇ ତୁ ଆଗ ଦେଖିବୁ ଖାଲି।
ଲନ ଯୋଉ ଆମ ଏମାନଙ୍କୁ ଛାଡିଦ ଦେଇ ତ ଛାଦେ ଦେଖଟକି ଲୁଚା ଲୁଚି ହେଇକି ଫଟୋ ଉଠଉଛନ୍ତି ଏମିତି ଆଉ।
ଛାଡ଼ ଏଇ ଯଉ ତାହେଲେ ଆଉ କଣ ହେଲା?
ତାପରେ ଧଇରେ ତା ଆମର ସେଇଠୁ ତା ଘର ଟିକେଇଠୁ ବାଘ ସରବାକୁ ଗଲୁ ଏଇସବୁ ଅ ଇଏ ମ ଯାହା ଘରେ ର। ଆଉଥରେ କଲ୍ କରିବି ମୁଁ ନାଁ ତୁ କଇଲୁ?